ତିମ୍ କେମିତି ଅଛିନ୍ତି?
ବହୁତ ଭଲ ଅଛି। ତମେ ଏତେ ଦିନ ପରେ ମତେ ଫୋନ୍ କଲ।
ହଁ, ଯେହେତୁ ମୋର ଇଆଡେ-ଏମ୍ ସାଉଥ ଇଣ୍ଡିଆନ୍ ରେ ଗୋଟେ ଜବ୍ ଲାଗିଯାଇଥିଲା ନା, ମୁଁ ସେଇଥିରେ ବ୍ୟସ୍ତ ଥିଲି। ମୁଁ କାହାର ବି ସାଥିରେ ମତେ କଣ୍ଟାକ୍ଟରେ ନଥିଲି? ତ କେମିତି ଆଉ କଣ୍ଟାକ୍ଟ କରିବି ତମ ସାଥିରେ?
ଓହୋ, ସେପଟେ ଜବ୍ କୋଉ ଜବ୍ କଣ ଲାଗିଥିଲା କଣ?
ହଁ, ଏମିତି ମ ସାଉଥ୍ ସାଉଥ୍ ଇଣ୍ଡିଆନ୍ ଥିଲେ ନା ଯେହେତୁ ଆମର ଇ ଠି ସାଉଥ୍ ଇଣ୍ଡିଆନ୍ ରେଷ୍ଟୁରେଣ୍ଟ ନାହିଁ। ସେଥିପାଇଁ ଆମର ଭୁବନେଶ୍ୱରରେ ଏବେ-ଏଁ ଦିଟା ଜାଗାରେ ଅଛି, ଗୋଟେ ଆମର ଉତ୍କଳ ଅଛି। ଆଉ ଗୋଟେ ଆମର ଡି ଏନ୍ ମଲ୍ କଳିଙ୍ଗ୍ ବିହାର ଲୋକେସନ୍ ସେଠ୍ ସେଠି ଆମର କଣ? ମା ସବୁ ପ୍ରକାର ସାଉଥ୍ ଇଣ୍ଡିଆନ୍ ଯେମିତି କିି ଦୋସା ଇଡଲି ବଡ଼ା। ନହେଲେ ଲେମଣ୍ଡ ରାଇସ୍, କର୍ଡ ରାଇସ୍, ଏହି ଟାଇପ୍ ର ସବୁ ତ ଟିକେ ମିଳେ ଖାଇବାକୁ ଆଉ। ସେଇ ସବୁ ଟାରେ ମୁଁ ସେପ୍ ଅଛି।
ଓହୋ! ତାହେଲେ ଆମ ଘରକୁ କଉନ ଆସିବ କୁହ? ତମେ ବନେଇକି ଦବ ମୁଁ ଖାଇବି।
ନିଶ୍ଚୟ ସେୟା ତ-ଅ-ମ୍ ଆସିବି, ଯେହେତୁ ମତେ ଛୁଟି ମିଳୁନି। ଯେହେତୁ ଆମର ରେସ୍ ଟ୍ରେଣ୍ଡ ରେ ଆଁ ପ୍ରାୟ ରେସ୍ ସେପାରିକା ଆମର ୱିକ ଅପ୍ ରେ ଯାଇଚନ୍ତି। ହଲିଡେଚ୍ ରେ ଯାଇଛନ୍ତି ତ ହଁ ଛୁଟ୍ ଟିରେ ଯାଇଛନ୍ତି। ତ ଆମର ସିଏ ଆସିଲେ ମତେ ଛୁଟି ମଳିଲେ, ମୁଁ ନିଶ୍ଚୟ ଆସିବି। ଆଉ ମୁଁ ଯାହା ଯାହା ଶିଖିଛି, ଆପ-ଆପଣ ମାନଙ୍କୁ ସେଁ ସେଇରା ବତେଇଦେବି ଆଉ।
ହଉ ଟ୍ରିକ୍ସ୍ ଟା ତାର ଶିଖେଇ ଦେଲେ, ଆମେ ସେଇ ଅନୁସାରେ ଘରେ କରିକି ଖାଇବୁ ନହେଲେ ଆଉ।
ହଁ। ଦୋ-ଦୋସା ବେଟର୍ ଟା ମାନେ ଆମର ଯୋଉ କଣ ଆଣ କୁହନ୍ ଦୋସା ଆଣଟା। ସେଇଟାକୁ ଆମର କଣ କହିଲେ? ମାନ୍ ଭିଗେଇ ଦେବେ। ଛଅ ଘଣ୍ଟା କି ଚାରି ଘଣ୍ଟା ଭିତରେ ଭିଗେଇଦବେ। ସେଇ ଯେତେବେଳେ ଆମର ଚାଉଳ ଟା ଟିଏ ବିରି ଟା ଆମର ଫୁଲିଗଲା ପରେ
ହୁଁ।
ସେଇଟାକୁ ଆମର ଡାଇଜେସନ୍ ପାଇଁ ହୁଏ। ସେଥିପାଇଁ ଅଳ୍ପ କିଛିଟା ପନ୍ଦର ଗ୍ରାମ ର ମେଥି ପଡ଼େ, ଚଣା ଡାଲ ପଡ଼େ।
ହୁଁ।
ହଁ, ସେଇଟା ପକେଇଲେ କଣ ଦେ ଆଣଟା ଠିକି-ଇ ହଁ, ମାନେ ଏକେ ତାର ତିଆରି କରିବା ଫର୍ମାଣ୍ଟେସନ ଟା ହେଇଥାଏ। ଆତ ସେଇମ୍ ଦୋସା ଭେଟ ସରିଲା ଏମିତି କିି ଇଡଲି ବେଟ ଇଡଲି ବେଟରେ ଆମର କଣ ରେ ସାଉଥ ଇଣ୍ଡିଆନରେ ହଁ ଅଧ ଅଧିକ ପରିମାଣରେ ବିରି ପଡେ ଆଉ କମ ପରିମାଣରେ ଚାଉଳ ପଡେ। ଆଉ ଯୋଉ ଚାଉଳଟା ଅଛି ସେଇଟା ପଲିସର ପୁରା ବହୁତ ସଫ୍ଟ ଚାଉଳଟା ଆସେ। ଯାହାକି ଇଡଲିଟା ସଫ୍ଟ ହୁଏ ମାନେ ନରମ ହୁ ନରମ ହେଇଯାଏ।
ହୁଁ।
ହୁଁ ତାପରେ ମେଦୁବଡା ଏଇ ସବୁ ପ୍ରକାର ଅଛି ଆଉ। ଆଉ ତ କେବେ ଆସୁନାହାନ୍ତି ରେଷ୍ଟୁରାଣ୍ଟ ନହେଲେ ଖାଇଥାନ୍ତେ ମୁଁ ତ ଅଛି ଏବେ ଡ୍ୟୁଟିରେ।
ହଉ ମତେ ଲୋକେସନ ଟା ସେୟାର କରିବ
ଆଜ୍ଞା ହୁଁ ନିଶ୍ଚୟ। ଆଉ ସବୁଠୁ ଭଲ ଲାଗେ ଲେମନ ରାଇସ୍ ଏଇ ଟାଇପର। ଲେମନ ରାଇସ୍ ଖାଇବାକୁ ବହୁତ ଭଲ ଲାଗେ ଯେମିତିକି ଯିଏ ପିଆଜ ରସୁଣ ଖାଆନ୍ତିନି। କିଛି ଅଛନ୍ତି ନା ଲୋକ ଯେ ନାଇଁ ଆମକୁ ବିନା ପିଆଜ ରସୁଣ ଦରକାର ତ ଆମକୁ ସେଇଟା ଦିଅ ତ ଆମେ ସେଇଟା ସେମାନଙ୍କୁ ପ୍ରସ୍ତୁତ କରୁ ଲେମନ ରାଇସ୍ ହଉ ନହେଲେ ଆମର ହଁ ଯୋଉ ଆମର କଣ କଣ? ଦହି ଭାତ।
ହଁ।
ହୁଁ।
ଆଉ ତମେ ଘରକୁ ଯାଇନ
ନାଇଁ ଯେହେତୁ ଏପଟେ ରହିଯାଇଛି ରେଷ୍ଟୁରାଣ୍ଟରେ କାମରେ କେହି ନାହାନ୍ତି ତ ମୁଁ ଦି ଜଣ ସେଫକୁ ଟିକେ ପ୍ରୋବ୍ଲେମ ହଉଛି। ତ ମତେ ବି ସେ ମତେ ଛୁଟି ଦେଇନାହାନ୍ତି ଛୁଟି ଦେଲେ ମୁଁ ଘରକୁ ଯିବାକୁ ପଡିବ। ଆଉ ମୋ ଘରେ ତ ଜାଣିଛନ୍ତି ଚିଲିକା ଆପଣଙ୍କୁ ଏବେ ବାର ବାର କହିଛି ଚାଲ ଯିବା ଚିଲିକା। ବୁଲାବୁଲି କରିକି ଖିଆପିଆ କରିକି ଆସିବା।
ସେ ଯୋଉ ଚିଲିକାର ସେ ଯୋଉ ମଝିରେ ଯୋଉ ଗୋଟେ ମନ୍ଦିର ଅଛି। ସେ କଣ ସେ ମନ୍ଦିର ନାଁ ଟା ମୋର ମନେ ପଡୁ ହଁ ସେଠି ମୁଁ ଥରେ ଯେ
ହୁଁ ହୁଁ।
ସେଠି ମୁଁ ଥରେ ଯାଇଥିଲି ଯେ ସିଏ ପୁରା ମାନେ ସେ କଣ କହିଲ? ସେ ମନ୍ଦିର ଭିତରେ ବି ମାନେ କଣ କହିଲା ବାରଟା ଗୋଟାଏ ବେଳକୁ ବି ଲୋକମାନେ ସେଠି ଛଣା ଛଣି ବିକ୍ରି କରନ୍ତି ମାନେ କଦଳୀ ଚପ୍। ତାପରେ ମାନେ କଣ କହିଲ କଦଳୀର ମାନେ ଭେରାଇଟି ଟାଇପର କଦଳୀର ସବୁ ଜିନିଷ ସବୁ ତିଆରି କରିଥାନ୍ତି। ଅଲଗା ଏମିତି ସବୁ ସବୁ ଛଣା ଛଣି ଜିନିଷ ସେଇଠି ବାରଟା ଗୋଟାଏ ବେଳକୁ ମାନେ ଯୋଉଠି ଭା ଭାତ ଖାଇବା ଟାଇମିରେ ସେମାନେ କଣ କରନ୍ତି? ସେଠି ଛଣା ଛଣି ସବୁ କରିକି ଇଏ କରନ୍ତି ବିକ୍ରି କରିଥାନ୍ତି।
ହଁ ଏଥିପାଇଁ ହୁଏ କାରଣ ସେଇଠି ପାଖାପାଖି ଆଉ ବି ତ କିଛି ନାହିଁ ନା ସେଏ ଗୋଟିଏ ପାଣି ମଝିରେ ଗୋଟିଏ ଦୀପଟାଏ ତ ସେଇ ଉ ସବୁ ଜିନିଷ ଆଣିବାରେ ବହୁତ କଷ୍ଟନୀୟ ହୁଏ ନା ତ ସେମାନେ କଣ କରନ୍ତି ସେ ଛଣା ଛଣି ଜିନିଷ ଏସବୁ ସା ପିଠା ପିଠା ଯାହାକି ଶୁଖିଲା ଜିନିଷ। ଆ, ତ ସେଇଟାକୁ ଏତେ କିଛି ପଡେନି ସେମି କିଛି ମିଳେନି, ଏମିତି ଆଗକୁ ହେଇପାରେ ଏ ମାନେ ତାକୁ ବ୍ୟୟ ବନ୍ଦୋବସ୍ତ କରିପାରନ୍ତି କିନ୍ତୁ ବର୍ତ୍ତମାନ ଏବେ ହୁଏତ ଯେହେତୁ ପା ପାଣି ମଝରେ ଗୋଟେ ଦୀପଟେ ଅଛି, ଆଉ ସେ ସେଠିରେ ପହଞ୍ଚେଇବାକୁ ବାଁ ବହୁତ କଷ୍ଟନୀୟ ହୁଏନା। ତ ସେଇଥିପାଇଁ ଏବେ ତାର ସେଇରେ କିଛି ସେ ଆଗେଇନି, କାମ ଆଗେଇବ ଆଉ କିଛି ବର୍ଷ କିଛି ଗଲା ପରେ ସେ ଆଗେଇବେ ଆଉ। କିନ୍ତୁ ବହୁତ ବଢ଼ିଆ ଜାଗା ନାଁ ଶୀତ ଦିନେ ଏମିତିକିି ଲୋକ ବହୁତ ମ ମକର ସଂକ୍ରାନ୍ତିରେ ସେ ଯେମିତି କାଳିଜାଇର ସବୁଠୁ ବଡ ଫେମସ୍ ମକର ସଂକ୍ରାନ୍ତି ଜାଣିଚନ୍ତି ଜାଣିଥିବେ ବୋଧେ?
ନା ମୁଁ ଜାଣିନି ମାନେ କାଳିଜାଇଙ୍କର ସେଠି ମାନେ ସବୁଠାରୁ ବଡ ପର୍ବ ହଉଛି ମକର ସଂକ୍ରାନ୍ତି?
ହଁ ମକର ସଂକ୍ରାନ୍ତିରେ ସେ କଣ ମାଅ ସେ ଗୋଟେ ମା ମନ୍ଦିରରୁ ଆଉ ଗୋଟିଏ ମନ୍ଦିରକୁ ମାନେ ସେଇ ମନ୍ଦିରକୁ ଆମର ଜେଜ ଜେଜେବାପା ହେରିକା ସିଏ କହୁଛନ୍ତି ଯେ ଚେନେଇ ଆ ମାଳ ପୁରା ଏ ଯୋଉ ଫୁଲହାରହାରଟା ସେ ଏଇ ମନ୍ଦିରରୁ ଆର ମନ୍ଦିରରୁ ସିଏ ଆସିକି ମାଆଙ୍କ ଠାକୁରାଣୀ ତାଙ୍କ ବେକର ପଡେ। ଏମିତି ସବୁ ଥିଲା।
ମାନେ ବେକର ଆସିକି ପଡେ ମାନେ ସିଏ ମାନେ ଆପେ ଆପେ ଏମତି ହୁଏ ନା ମାନେ ଗୋଟିଏ ଲୋ କ ଆଜ୍ଞା ମାଳ ନେଇକି ଆସେ ତାପରେ ମାଆଙ୍କୁ ଦିଏ।
ନାଇଁ ତ ସିଏ ଆପେ ଆପେ ଆସେ ଆସିକି ପଢ଼ିବି, ଉଁ ଆମର ଜେଜେବାପା ଯେତିକି କହୁ ଆମେ ଯାହା ଶୁଣିଛୁ। ଆମେ ତ ତା ସେୟା କେବେ ଦେଖିନୁ, ଫିର ବି ଜେଁ ତାଙ୍କର ବିଶ୍ଵାସ ଯେ ସେ ମାଳ ଆସେ ଆ ଯେମତିକି ଫୁଲ ହାରଟା ଆସେ ସେ ଆସିକି ତାଙ୍କ ପଳେ, ତାଙ୍କ ବେକରେ ଆ ଏଇ ଏଇ ମନ୍ଦିରରେ ସେ ଫୁଲ ଯାଏ ହାରଟା ଯାଏ, ସେଇଯାଏ ସେଇ ମନ୍ଦିରରେ ପଡେ।
ଓହୋ। ସେଇଠି ବି ଆଉ ଗୋଟେ ପାଖରେ ଗୋଟେ କୋଉ ଗୋଟେ ମାଆଙ୍କର ମନ୍ଦିର ଅଛି, ସେଠିକି ପୂଜାରୀ ବି ନାହାନ୍ତି ମାନେ ମୁଁ ଶୁଣିଥିଲି। ସେଟି କେହି ପୂଜାରି ନାହାନ୍ତି ଆଉ ଯିଏ ବି ଯାଆନ୍ତି ମାନେ ଧର ଗୋଟେ ଲୋକ ଦର୍ଶନ କରିବା ପାଇଁ ଗଲା। ତ ସେ ତା ମନସ୍କାମନା ସେଇଠି କରିଲା, ତ ସାଙ୍ଗେ ସାଙ୍ଗେ ସେ ସେଇଠି ପୂଜାରୀ ବି ହେଇଯାଏ, ମାନେ ଏମିତି ମାଙ୍କର ଗୋଟାଏ କଣ ଲୀଳା। ସେ ସେଇଠି ପୂଜାରୀ ବି ହେଇଯାଆନ୍ତି, ସିଏ ସେଇଠି ପୂଜାରୀ ହେଇକି
ହଁ ସେମିତି ମନ୍ଦିର ହେଇପାରେ ଉଗ୍ରତାରା। ଥାଇପାରନ୍ତି ସେଇଠି ମୁଁ ତ ଏତେ ଜାଣିନି ଯେହେତୁ ମୁଁ ଏପଟେ ଭୁବନେଶ୍ୱରରେ ଏରିଆରେ ରହିଗଲିଣି ମୁଁ ଛୋଟରୁ ଏପଟ ରହିଯାଇଛି।
ହୁଁ, ହୁଁ।
ମୋ ଭାଇ। ମୁଁ ସେତିକି ଯାହା ମୋର ଅଭିଜ୍ଞତା ସେତିଚି ମା ଚା କାଳିଯାଇଙ୍କ ଉପରେ ଅ ଯଦି ଥାଏ ସେଇଥିପାଇଁ ମୁଁ କହିଦେଲି।
ଓହୋ ନାଇଁ ମୁଁ ଶୁଣିଥିଲି ସେ ମାଆଙ୍କ ପାଖରେ ଯିଏ ମାନେ ଏମିତି ଯାଆନ୍ତି ମାନେ ମନସ୍କାମନା କଲେ ତ ତାପରେ ସେଇଠି ସିଏ ପୂଜାରୀ ହେଇଯାଆନ୍ତି। ମାନେ ସେ ପର୍ଯ୍ୟନ୍ତ ସେମାନେ ପୂଜାରୀ ରହନ୍ତି ଯେ ପର୍ଯ୍ୟନ୍ତ ଆଉ ଗୋଟେ ଲୋକ ଲୋକ ନ ଆସିଛି ତାଙ୍କୁ ସେଠି ମାନେ କିଛି ମନସ୍କାମନା ନ କରିଛି ସେ ପର୍ଯ୍ୟନ୍ତ ସେ ଲୋକ ପୂଜାରୀ ଥିବ ଯେତେବେଳେ ଆଉ ଗୋଟେ ଲୋକ ଆସିକି ତାର ମନସ କାମନା କରିବ ତ ସେ ଆର ଲୋକଟା କୁଆଡେ ଉଭେଇ ଯାଏ ଭଗବାନ ଜାଣିଥାନ୍ତି କିନ୍ତ ତାପରେ ସେକେଣ୍ଡ ଲୋକ ଟା ମାନେ ପୂଜାରୀ ସେଠି ହୁଏ।
ହେଇ ହେଇଥିବ ମୁଁ ସେଠି ମୋର ତ ନଲେଜ ନାଁ ମୋର ସେତି ଅଭିଜ୍ଞତା ନାହିଁ।
ଓହୋ ତାପରେ ହଁ ଆଉ ଗୋଟେ କଥା ହଉଛି ମାନେ କଣ କହିଲ ଯୋଉ ଚିଲିକା ଯିବ ଯୋଉ ନଳବଣ ଯୋଉ ସ୍ପେସିଆଲି ଗୋଟେ ଯୋଉ ନ ନଳବଣ ଟା ଥାଏ ସେଇଟା ପୁଣି କୋଉଠି ମୁଁ ସେଇ ଜାଗାକୁ ଯାଇ ପାରିଲିନି କି ଦେଖି ବି ପାରିଲିନି
ନଳବଣ ଟା ଆମର ଲ ଆମର ସଠିକ ଲୋକେସନ ଟା ହେଇଥାଏ କୋଉଠି ଟାଙ୍ଗି ଚାନ୍ଦପୁର ଜାଣିଥିବେ ଟାଙ୍ଗି ଚାନ୍ଦପୁର ଦେଇକି ଗଲା ଆସି ଆପଣଙ୍କୁ ସେଠି ନଳବଣ ସେଇଠୁ ଅ ଆଠ ସାତ କିଲୋମିଟର ଲାଗିବ। ଟାଙ୍ଗିଠୁ ସାତ କିଲୋମିଟର ଭିତକୁ ସେଇଠି ଯିବ। ଏବେ ନଳବଣ ନଳବଣ କଣ କହିଲେ ଯୋଉ ସରୁ ସରୁ ନଳ ଯୋଉ ଥାଏ ମାନେ କଣ କହିଲେ ସେ ଆମର ଏନ ଖୋଲା ଚିଲିକାରେ ପକ୍ଷୀ ପକ୍ଷୀ ସବୁ ମାରି ଦିଅନ୍ତି। ନ ନଳବଣ ଏଥିପାଇଁ ହୁଏ ଯେହେତୁ ନଳତ ସେଇଠି ଲୋକମାନାନଙ୍କୁ ପଶିବାକୁ ଟିକେ ଅସୁବିଧା ହେଇଥାଏ ଯାହା ଦ୍ଵାରା ପକ୍ଷୀ ମାଇଗ୍ରେସନ ବାର୍ଡ ମାନେ ବିଦେଶୀ ପକ୍ଷୀ ଆରିକା ସବୁ ଭିନ୍ନ ଭିନ୍ନ ବିଦେଶୀ ପକ୍ଷୀ ଆସନ୍ତି ଆମର ସେଇଠ ଗୋଟେ ଥାଏ ଯେମିତି କିି ଟୁରିଷ୍ଟ ଟୁରିଜିମ ଥାଏ।
ହୁଁ।
ସେଇଠି ପକ୍ଷୀ ମାରିବାଟା ବହୁତ କଷ୍ଟ ହେଇଯାଏ ଯେ ସେ ଆମର ସେଇଠି ପକ୍ଷୀ ମାନଙ୍କର ବଞ୍ଚିବା ଶୈଳୀ ଅଧିକ। ଥାଏ ନା ସେଠିକି ମାରିବା ରେଷ୍ଟ୍ରିକେସନ ଥାଏ ମାନେ ପ୍ରତିବନ୍ଧ ଥାଏ କେହି ମାରନ୍ତିନି। ଆ ଦେଖିବାକୁ ଭଲ ଲାଗେ ସେ ମାସ ଆସେ କେତେ ନଭେମ୍ବରରୁ ଫେବୃଆାରୀ ଭିତରେ ଭିନ୍ନ ଭିନ୍ନ ପକ୍ଷୀ ଆସନ୍ତି। ଯାହାକି ଉଁ ମାନ ମାନେ ଦର୍ଶକଙ୍କୁ ଦେଖିବାକୁ ଭଲ ଲାଗେ ବହୁତ ଭଲ ଲାଗେ।
ହୋ ଲୋକ କାଇଁ ମାରନ୍ତି କେଜାଣି?
ସେି ଯୋଉ ଅନ୍ୟ ଯେତିକି ରହନ୍ତି ଛୋଟ ଇଏ ବିରାଦିର ଲୋକ ଆରିକା ସେମାନେ ପକ୍ଷୀ ପକ୍ଷୀ ନେଇକି ବିକ୍ରି କରନ୍ତି। ସେଇଟାକୁ ଗଭର୍ଣମେଣ୍ଟ କେତେ ଥର ବନ୍ଦ କଲାଣି ଫିର ବି ସେମାନେ ନ ଶୁଣି ପକ୍ଷୀ ମାରି ଦିଅନ୍ତି ପକ୍ଷୀ ମାରିଦେଇକି ନିଜେ ନଷ୍ଟ କରିଦିଅନ୍ତି ସେଥି ଯୁଁ ବିଦେଶୀ ପକ୍ଷୀ ଆସିବା ବି ବନ୍ଦ ହେଇଗଲାଣି।
ହଉ ତାହେଲେ ବିଦେଶୀ ପକ୍ଷୀ ବି ଏବେ ଏତେ ଆଉ ଆସୁନାହାନ୍ତି।
ନା ଏବେ ବର୍ତ୍ତମାନ ସବୁ ଦିନକୁ ଦିନ କମି କମି ଗଲେଣି ତାପରେ ଆମର ଚିଲିକା ଏବେ ନଷ୍ଟ ହେବାର ଲାଗିଲାଣି।
ହୁଁ ହୁଁ।
ଯେହେତୁ କଣ ପାଇଁ ନଷ୍ଟେ ଯୋଉ ଆମର ଅ ଦେଖିଥିବେ ଯଉ ଆଫ୍ରିକାରୁୁ ମାଛଟା ଆସିଥିଲା।
ହୁଁ।
ଅ
ହଁ ଆଫ୍ରିକାରୁ ଯଉ ମାଛ ଆସିଥିଲା।
ହଁ ସେଟାକୁ କୁହନ୍ତି ଅ ଯଉ କଉ ମାଛ କୁହନ୍ତି ଆମର ଓଡ଼ିଆରେ। କଉ ମାଛ କୁହନ୍ତି ସେଇଟା ସାଉଥ ଆଫ୍ରିକାରୁ ଆସିଥିଲା ନା ତ ସେଇଟା ସେ ମାଛଟା କଣ କଲୁ ଆମର ଯେମିତି କିି ଅ ସେମିତି ଯେ କୌଣସି ପରିସ୍ଥିତିରେ ବି ମା ସେଟା ବଞ୍ଚିଯାଏ ଯେମିତିକି ନାଳ ହଉ, ନର୍ଦ୍ଦମା ହଉ ବୁଝିଲେ।
ହୁଁ ହୁଁ ହୁଁ ହୁଁ।
ତ ଲୋକମାନେ ସେଇଟାକୁ କମ୍ କମ୍ ଇନକମ୍ ରୁ ଅଧିକ ମୁନାଫା କମେଇବା ପାଇଁ ସେଇ ମାଛଟିକୁ ଆଣିକି ଅ ଚାଷ କରେ ସେ ଚାଷ ପରେ ଯେତେବେଳେ ପାଣି ଟା ଚେଞ୍ଜ କରନ୍ତି
ହୁଁ।
ପାଣି ଚେଞ୍ଜ କଲା ଆସି ସେ ଯେଉଁ ଆମର ମାଛ ଚିଲିକା ମଝିକୁ ପଳେଇଥିଲେ ସେଇ ଏ ସବୁ ମାଛ କଣ କଲେ? ସେ ମାଛ ହାରିକା ସବୁ ଯାକ ଆମର ଯେତିକି ଚିଲିକାର ପ୍ରଜାତି ମାଛ ଯେତିକି ଭିନ୍ନ ଭିନ୍ନ ସବୁ ଅଛି ସବୁଯାକ ଖାଇକି ନଷ୍ଟ କରିଦିଅନ୍ତି। ଯାହାକି ସେଇ କଉ ମାଛ ବଂଶ ବିସ୍ଥାର କରିବା ତାକୁ। ଚିଲିକା ର ପୁରା ଏକଦମ୍ ଇଏ କଟିଗଲାଣି।
ହଁ ହଁ। ହଁ ହଉ।
ହଁ ତାପରେ ଏମିତି